ହ୍ୟାଲୋ।
ହଁ ସାଙ୍ଗ ସୁପ୍ରଭାତ କଣ କରୁଛୁ? ହ୍ୟାଲୋ।
ହଁ ମୁଁ ଏଇଠି ବସିଛି ଆଉ ତୁ କଣ କରୁଛୁ?
ମୁଁ ବି ଏଇଠି ବସିଛି।
ଆଉ ତୋ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ମୋ ଘରେ ସମସ୍ତେ ଭଲ ଅଛନ୍ତି ତୋ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହଉ ଭଲ କଥା ଆଉ କଣ କରୁଛୁ କଣ ଖାଇଛୁ?
ମୁଁ ଖାଇଥିଲି ଭାତ, ଡାଲି, ଭଜା, ଛତୁ ତରକାରୀ ଆଉ ତୁ?
ହ ମୁଭି ଭାତ, ଡାଲି, ପନିର ତରକାରୀ ଖାାଇଛି।
ବା ବହୁତ ବଢିଆ କଥା ଦହି ତ ଆମ ଶରୀର ପାଇଁ ବି ବହୁତ ଭଲ।
ହୁଁ ବହୁତ ଭଲ
ଜାଣିଞ୍ଚୁନ ଗୋଟେ କଥା ମତେ ନା ପ୍ରକୃତିରେ ବୁଲିବା ପାଇଁ ମାନେ ପ୍ରକୃତି ଟା ତାକୁ ଅନୁଭବ କରିବା ପାଇଁ ବହୁତ ବଢ଼ିଆ ଲାଗେ ପ୍ରକୃତିର ସବୁ ସୌନ୍ଦର୍ଯ୍ୟ ମତେ ବହୁତ ଭଲ ଲାଗେ
ହଁ ସେଇଟା ହିଁ ତ ଆମ ଜୀବନର ଗୋଟେ ଅଂଶ ମଧ୍ୟ ଏଇଟାକୁ ପ୍ରକୃତି ବିନା ଜୀବନ କଳ୍ପନା କରିବା ବି ସମ୍ଭବ ନୁହେଁ କାହିଁକିନା ପ୍ରକୃତିରେ ଗଛ ଅଛି ସବୁ ଛୋଟ ଛୋଟ ଜୀବ ଜୀବାଣୁ ବି ଅଛନ୍ତି ଯୋଉଟା ପ୍ରକୃତିର ଅସନା ମସନା ବି ସଫା କରିବାରେ ବହୁତ ସାହାଯ୍ୟ କରନ୍ତି ଆଉ ତ ଗଛ ଆମକୁ ଅମ୍ଳଜାନ ବି ପ୍ରଦାନ କରେ ସେଥିପାଇଁ ପ୍ରକୃତି ବିନା ଆମ ଜୀବନ ଅସମ୍ଭବ ଅଟେ।
ହଁ ସାଙ୍ଗ ତୁ ଠିକ କହିଲୁ କାରଣ ପ୍ରକୃତିରେ ଯୋଉ ଗଛ, ନଦୀ, ପାହାଡ଼, ସମୁଦ୍ର, ଫୁଲ, ପକ୍ଷୀ, ଝରଣା ଏବଂ ପବନ ସବୁ ହଉଛି ପ୍ରକୃତିର ଗୋଟେ
ହୁଁ ସକାଳ ସମୟରେ ସୂର୍ଯ୍ୟ ଉଦୟ ସନ୍ଧ୍ୟା ସମୟରେ ସୂର୍ଯ୍ୟକୁ ମାନେ ତଳକୁ ଯିବାର ସେ ଜହ୍ନକୁ ନୂଆ ନୂଆ ଦେଖିବାର ତାରା ଆକାଶରେ ଆସିବାର ସବୁ ତ ପ୍ରକୃତି ଏଟ ଗୋଟେ ଅଛ ମୁଁ ଦ ନା।
ହଁ ଆଉ ଜାଣିଛୁ ନା ଏଇଟା ବି ବହୁତ ସୁନ୍ଦର ଲାଗେ ଆଉ ହଁ ସକାଳର ଥଣ୍ଡା ପବନ ଏବଂ ପକ୍ଷୀ ମାନଙ୍କର କିଚିରି ମିିଚିରି ସଵର ମନକୁ ପୁରା ଶାନ୍ତି ଦେଇଥାଏ ଆଉ ଆତ୍ମାକୁ ପୁରା ତୃପ୍ତି କରିଦିଏ।
ସେଇଥିପାଇଁ ତ ମତେ ସବୁବେଳେ ସକାଳେ ବାହାରୁ ବୁଲିବାକୁ ଭଲ ଲାଗେ ସେଇ ସବୁ ପକ୍ଷୀ ମାନଙ୍କର ଶବ୍ଦ ଏବେ ଦେଖବେ ତୋର ବି ପକ୍ଷୀରେ ଗୋଟେ ଶବ୍ଦ ହଉଛି ସେଇଟା ବି ବହୁତ ସୁନ୍ଦର ଲାଗୁଛି ଶୁଣିବାକୁ।
ହଁ ଏଇଟା ତ ବହୁତ ଭଲ ଅଭ୍ୟାସ ମୁଁ ମଧ୍ୟ ସକାଳୁ ସକାଳୁ ପାର୍କରେ େ ଚାଲିବା ପାଇଁ ଯାଉଛି।
ହ ଆଛା ଇଏ ତ ବହୁତ ବଢିଆ କଥା ତାହେଲେ ତ ସବୁଜ ଗଛ ଦେଖୁଥିବୁ ପକ୍ଷୀ ମାନଙ୍କ ସହ ର ଶୁଣଥିବୁ ସକାଳୁ ସକାଳୁ ଯାଉଛୁ ଯେହେତୁ ସୂର୍ଯ୍ୟ ଉଦୟ ବି ଦେଖୁଥିବୁେତୁ ମନକୁ ବହୁତ ଶାନ୍ତି କରୁଥିବ।
ହଁ ଗଛ ଆମ୍ ହଁ ଏଇଟା ତ ମୋତେ ବହୁତ ଭଲ ଲାଗେ। ଆଉ ଗୋଟେ କଥା ଜାଣିଚୁ ନା। ଗ ଛ ଆମକୁ ଅକ୍ସିଜେନ୍ ଦେଇଥାଏ। ଏବଂ ବାତାବରଣକୁ ଥଣ୍ଡା ମଧ୍ୟ ରଖିଥାଏ।
ହଁ ଇଏତ ସତ କଥା। ଗଛ ବିନା ବାତାବରଣ ପୁରା ଗରମ ହେଇଯାଏ। ଆଉ ଖରାଦିନେ ଯୋଉ ସବୁ ଗଛ ମାନେ ଶୁଖିଯାଆନ୍ତି। ଉଁ, ନଈ ମାନେ ଶୁଖିଯାଆନ୍ତି। ତେବେ ଗରମ ଦିନେ ତ ବଞ୍ଚିବା ବହୁତ ମୁସ୍କିଲ ହେଇଯାଏ। ଆଉ ଗୋଟେ କଥା ଫୁଲ ମାନଙ୍କ ସୁନ୍ଦର ରଙ୍ଗ ଏବଂ ସୁ ସୁଗନ୍ଧ ସମସ୍ତଙ୍କୁ ଆକର୍ଷିତ କରେ। ସେଥିପାଇଁ ଫୁଲ ବି ବହୁତ ବଢିଆ ଲାଗେ ମୋତେ।
ହଁ ସତ କଥା କହିଲୁ ମୋତେ ବି ସବୁ ଫୁଲ ଭଲ ଲାଗେ। କିନ୍ତୁ ଜାଣିଚୁ ମୋତେ ସବୁଠୁ ଅଧିକ ଗୋଲାପ ଫୁଲ ବହୁତ ଭଲ ଲାଗେ। ମୁଁ ଗୋଲାପ ଫୁଲ ବହୁତ ପସନ୍ଦ କରେ।
ମୋର ପସନ୍ଦ ଜୁଇ ଫୁଲ। ମୋର ପସନ୍ଦ ଜୁଇ ଫୁଲ ତ କହିଲି
ବାଃ ଏଇଟା ତ ବହୁତ ବଢିଆ କଥା। ଜାଣିଚୁ ନା ବର୍ଷା ଦିନରେ ଏଇ ସବୁଜ କ୍ଷେତ ଦେଖିଲେ ବହୁ ବହୁତ ସୁନ୍ଦର ଲାଗିଥାଏ।
ହ ହଁ ସେଇଟା ତ ଚାଷୀ ମାନ ମଧ୍ୟ ସେଇ ସମୟରେ ବହୁତ ବ୍ୟସ୍ତ ରୁହନ୍ତି। ଆଉ ନିଜ କର୍ମ କାମ କରିବାରେ ଲାଗିଯାଆନ୍ତି।
ହଁ, ହଁ ସତ କଥା। ଆଉ ନଦୀର କୂଳରେ ବସି ପାଣିରେ ପାଣିକୁ ଦେଖିଲେ ମନକୁ ବହୁତ ଶାନ୍ତି ମିଳିଥାଏ।
ହୁଁ ମୋତେ ତ ସେଇଟା ବହୁତ ବଢିଆ ଲାଗେ। ମୁଁ ମଧ୍ୟ ଥରେ ମୁଁ ଗୋଟେ କାମ ମୁଁ ଥରେ ସମୁଦ୍ର କୂଳରେ ଯାଇଥିଲି। ସେଇ ସମୁଦ୍ର ର ଗର୍ଜନ ଏବଂ ପବନ ବହୁତ ଭଲ ଲାଗିଲା। ଆଉ ତା ସାଥିରେ ବି ମୁଁ ଦି ନେ ସକାଳେ ସୂର୍ଯ୍ୟ ଉଠ ତୁ ବି ଦେଖିଥିଲି ସେ ସମୁଦ୍ରରେ ସେଟା ତ ଆହୁରି ମନମୋହର ଦୃଶ୍ୟ ଥିଲା।
ବାଃ ଏଇଟା ତ ବହୁତ ବଢିଆ କଥା। ଆଉ ତୁ ଜାଣିଚୁ ନା ମୁଁ ମଧ୍ୟ ସମୁଦ୍ର ଦେଖିବା ପାଇଁ ବହୁତ ଭଲ ପାଏ।
ଏ ତ ବହୁତ ବଢିଆ କଥା। ଆହୁରି ଗୋଟେ କଥା ପାହାଡ ଉପରେ ସବୁଜ ଗଛ ଦେଖିଲେ ପ୍ରକୃତିର ଅସଲି ସୁନ୍ଦର୍ଯ୍ୟ ମଧ୍ୟ ଦେଖାଯାଏ। ପାହାଡ ଉପରେ କେବେ ଗଛ ଦେଖିଛୁ କେମିତି ଲାଗେ ସେ
ହଁ ଏଇଠି ତ ଆମ ଜାଣିଛୁ ଶୁଣ ଆମ ଘର ପାଖରେ ବହୁତ ପାହାଡ଼ ଅଛି। ଆଉ ଆମେ ସେଇଟି ପାହାଡ଼ ପାଖକୁ ବୁଲିବା ପାଇଁ ମ ଧ୍ୟ ଯାଉ। ଆଉ ହଁ
ହଁ
ସେଠିର ଥଣ୍ଡା ବାତାବରବଣ ଆଉ ବହୁତ ବଢିଆ ଲାଗେ।
ପକ୍ଷୀମାନଙ୍କ କୁହୁ କୁହୁ ସର ମଧ୍ୟ ବହୁତ ବଢିଆ ଲାଗେ।
ହଁ ସତ କଥା କାରଣ ସକାଳୁ ସକାଳୁ କାଉ, ମଇନା ଆଉ
କଜଳପାତି ଏବଂ କୋ-ଉଁ, କୋଇଲିର ସ୍ୱର ଶୁଣିଲେ ଦିନଟା ପୁରା ବଢ଼ିଆରେ ଆରମ୍ଭ ବ ହୁଏ।
ସେଇ ଶବ୍ଦ ତ ବହୁତ ଆଜି କାଲିକା ସବୁ ଯୋଉ ନୂଆ ନୂଆ ଗୀତ ଫୀତ ସେ ସେମାନଙ୍କୁ ତ ବହୁତ ବଢିଆ ସେ ସବୁ ପକ୍ଷୀ ମାନଙ୍କ ସ୍ବର। ଆଉ ଆକାଶର ଧଳା ମେଘ ଓ ଭାସୁଥିବା ଦୃଶ୍ୟ ମଧ୍ୟ ବହୁତ ସୁନ୍ଦର।
ହଁ, ହଁ ସତ କଥା କହିଲୁ। ଆଉ ଏ ବର୍ଷା ତ ଦେଖିବା ପାଇଁ ବହୁତ ଭଲ ଲାଗେ। ଆଉ ଝିପ ପି ଝିପି ବର୍ଷା, ଆଉ ବର୍ ଷା ଆସୁଥିବା ପୂର୍ବର ସମୟ ବହୁତ ଭଲ ଲାଗେ। ଆଉ ହଁ ସନ୍ଧ୍ୟା ସମୟରେ ସୂର୍ଯ୍ୟ ତର ଦେଖିଲେ ମଧ୍ୟ ବୋହୁତ ବଢିଆ ଲାଗେ ଆଉ ମନ ମଧ୍ୟ ମୁଗ୍ଧ ହୋଇଯାଏ।
ହଁ ସେ ସନ୍ଧ୍ୟା ସମୟରେ ସୂ ସେ ଲାଲ ଆକାଶ ସେଇ ଯୋଉ ଭାସି ଯାଉଥିବା ବାଦଲ ସିଏ ତ ଦେଖିଲେ ମନ ବହୁତ ଆନନ୍ଦମୟ ହୁଏ ଆଉ ପ୍ରକୃତି ଆମକୁ କେବଳ ପ୍ରକୃତି ଆମକୁ କେବଳ ସୌନ୍ଦର୍ଯ୍ୟ ନୁହେଁ ଖାଦ ଏବଂ ପାଣି ମଧ୍ୟ ଦିଏ ବିନା ପ୍ରକୃତିରେ ଆମେ ବଞ୍ଚିବା ଆମକୁ ବହୁତ କଠିନ ହୋଇଯାଏ। ଖାଦ୍ୟ ପାଉନାହୁଁ କିମା ପାଣି ମଧ୍ୟ ପିଇବାକୁ ପାଉନାହିଁ ବିନା ପ୍ରକୃତି ବିନା ସେଥିଲାଗି ପ୍ରକୃତି ଆମ ଜୀବନରେ ଗୋଟେ ଅଂଶ ମଧ୍ୟ।
ସତ କଥା କାରଣ ଯେମିତି ଗଛ ଯେମିତି ଫୁଳ ଫୁଲ ଆଉ ଫଳ ଦେଇଥାଏ ସେମିତି ତି ନଦୀ ପାଣି ଦେଇଥାଏ ଏବଂ ଆମେ ମାଟିରେ ଫସଲ କରିଥାଉ।
ହୁଁ ଆମ ଆମ ପ୍ରକୃତିକୁ କେମିତି ସୁଖରେ ଆମେ ପ୍ରକୃତିରେ କେମିତି ସୁଖରେ ବଞ୍ଚେ କଦଳୀ ହଁ ସାଙ୍ଗ କୁଆଡେ ଗଲୁ ଅଛୁ
ହଁ
ଆଉ ଜାଣିଛୁ ନା ପ୍ର ଆଉ ଜାଣିଛୁ ନା ପ୍ରକୃତିର ଦାୟିତ୍ଵ ନବା ବି ମଧ୍ୟ ଆମ କର୍ତ୍ତବ୍ୟ।
ଆମେ ପ୍ରକୃତିକୁୁ କେମିତି ସୁରକ୍ଷା କରିପାରିବା କହିଲୁ?
ଆମେ ଏ ସୁରକ୍ଷା କରିବା ପାଇଁ ଅଧିକ ଅଧିକ ଗ ଗଛ ଲଗାଇବା ପାଣି ନଷ୍ଟ କରିବା ନାହିଁ ଏବଂ ପ୍ରଦୂଷଣକୁ କମ କରିବା। ଅଧିକ ଯା
ସାଙ୍ଗ ତୁ ବହୁତ ହସୁଛୁ ଆଉ ଗୋଟେ କଥା ଜାଣିଛୁ ଆଜିକାଲି ଦୁନିଆରେ ହସିଲେ ନୁ ବହୁତ ଷ୍ଟ୍ରେସ୍ କମ ହୁଏ ଆମ ଚିନ୍ତା କମ ହୁଏ ସେଥିଲାଗି ସବୁବେଳେ ହସିବା ମଧ୍ୟ ଭଲ ପ୍ରକୃତିର ସୁନ୍ଦର ବାତାବରଣକୁ ଯେମିତି ଆମେ ଆନନ୍ଦ କରେ ସେମିତି ଆମ ଜୀବନରେ ଆମେ ସବୁ ବେଳେ ଏମିତି ହସିବା ବି ମାନେ ଦରକାର।
ହଁ ଠିକ କଥା କହିଲୁ।
ଆଉ ତୁ କେବେ କୁଆଡ଼େ ଯାଇଛୁ କେବେ କୋଉ ପାର୍କ ଯାଇଛୁ କି କେବେ କୋଉ ନଈ ପାଖକୁ ଯାଇଚୁ
ହଁ ମୁଁ ତ ଏଇଠି ମୋର ଘର ପାଖରେ ଗୋଟେ ପାର୍କ ହେଇଛି ନୂଆ ପାର୍କ ସେଇଠି ସବୁ ବିଭିନ୍ନ ପ୍ରକାର ଗଛ ଆଉ ଫୁଲ ଗଛ ଲାଗିଛି ଆଉ ଜାଣିଛୁ ନା ମୁଁ ସେଇଠି ସବୁବେଳେ ସକାଳେ ଯ ଆଉ ସେଇ ବାତାବରଣରେ ମୋ ମନଟା ବହୁତ ଖୁସି ହୁଏ। ଆଉ ଆମ ଘରେ ବି ଗୋଟେ ଚିନ ଛୋଟବେଳେ ଯା ଗାଧେଇବା ପାଇଁ ସେଇଠି ଆମେ ଖେଳୁ ବହୁତ ଭଲ ଚଳିଆପାଇଁ
ତ ବହୁତ ବଢିଆ କଥା। ମୁଁ ବି ଆଉ ତୁ କେବେ ଗ ଗଛ ଲଗେଇଛୁ ନା ପ୍ରକୃତିତ ଯେମିତି ତୁ ଜାଣିଛୁ ପ୍ରକୃତି ଆମକୁ ଖାଇବାକୁ ଦିଏ ପାଣି ଦିଏ ପିଇବାକୁ ସେମିତି ପ୍ରକୃତି ଆମକୁ ଖାଇବାକୁ ମଧ୍ୟ ଗଛ ଦ୍ଵାରା ହିଁ ଦିଏ ନା ବିନା ଗଛରେ ଆମର ତ ଜୀବନ ବହୁତ କଠିନ ଆଚ୍ଛା ତୁ ମତେ କହ ଗୋଟେ କଥା ତୁ ଗଛ ଲଗେଇଛୁ କି?
ହଁ ମୁଁ ତ ବହୁତ ଗଛ ଲଗେଇଛି ମୁଁ ତ ଚେଷ୍ଟା କରେ ପ୍ରତ୍ୟେକ ମାସରେ ଯେମିତି ବି ହଉ ଗୋଟେ ଗୋଟେ ଗଛ ଲଗେଇବା ପାଇଁ ଆଉ ତାର ଯତ୍ନ ନେବା ପାଇଁ ପ ଶାନ୍ତି ଲାଗେ ଆଉ ଗଛଠାରୁ ଆମର ବହୁତ କିଛି ଉପକାର ଜିନିଷ ମଧ୍ୟ ପାଇଥାଉ, ଯେମିତି ଫଳ, ଫୁଲ, ଅମ୍ଳଜାନ ବହୁତ କିଛି
ହୁଁ ଆଉ ଗୋଟେ କଥା ଶୁଣ ଯଦି ଆମେ ପ୍ରକୃତିକୁ ଏତେ ଭଲ ପାଉଛେ ମୁଁ ତ ଗଛ ଲଗାଏ ଆମେ ଯଦି ପ୍ରକୃତିକୁ ଏତେ ଭଲ ପାଉଛେ ତାହେଲେ ଆମକୁ ଆହୁରି ବି ଗୋଟେ କଥା ଜାଣିବାକୁ ହବ ଆମେ ଯେତେ ପାରୁଛେ କମ ଆମକୁ ସେତେ ପ୍ଲାଷ୍ଟିକ ର ଜିନିଷ ପ୍ରକୃତିରୁ ବହୁତ ମାନେ କ୍ଷତି ଯେହେତୁ କ ଆମେ ସେତେ ପ୍ଲାଷ୍ଟିକ କୁ ଆମେ କମ କରିବାକୁ ପଡିବ ପ୍ଲାଷ୍ଟିକ ବ୍ୟହାର ପ୍ରକୃତିକୁ ବତି ଦିଏ ଆଉ ସେଟା ମାନେ ପ୍ରକୃତି ସହ ମାଟି ସହ ସେଟା ଡିକମ୍ପୋ ବି ବହୁତ ସମୟ ଲାଗେ ସେଥିଲାଗି ଆମକୁ ପ୍ଲାଷ୍ଟିକ ଯେତେ ପାରେ ଏତେ କମ କରିବାକୁ ପଡିବ।
ହଁ ତୁ ଏଇଟା ସତ କଥା କହିଲୁ ଆମେ ପ୍ଲାଷ୍ଟିକକୁ ଆମ ପ୍ରକୃତିକୁ ବହୁତ କ୍ଷତି କରେ।
ହଁ ମୁଁ ପ୍ରତିବର୍ଷ ଗୋଟେ ନୂଆ ଗଛ ଲଗେଇବାକୁ ଚେଷ୍ଟା କରେ।
ବା ଏଇଟା ଗୋଟେ ଭଲ ଅଭ୍ୟାସ ମୁଁ ବି ମଧ୍ୟ ଏମିତି କରିବି।
ପ୍ରକୃତି ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ। ହୁଁ ଯଦି ଆମେ ପ୍ରକୃତିକୁ ସୁରକ୍ଷିତ କରିବା ପ୍ରକୃତି ମଧ୍ୟ ଆମକୁ ନିଶ୍ଚିତ ସୁରକ୍ଷ ଇଏ କରିବା ନା ହଁ ଠିକ କହୁଛୁ ତୁ।
ଆଉ ତୁ ଜାଣିଚୁ ତୁ କେଉଁ ପ୍ରକୃତି
ମାନେ କି ଯେମତି ପାହଡ ହେଲା ଝରଣା ହେଲା କେମତି ଭଲ ଲାଗେ।
ମତେ ସବୁଠୁ ଅଧିକ ଝରଣା ଭଲ ଲାଗେ, ପାହାଡ ଭଲ ଲାଗେ, ନଈ ମଧ୍ୟ ଭଲ ଲାଗେ, ଏମିତି କିଛି ନାହିଁ ମତେ କୋଉ ଜିନିଷ ନ ଭଲ ଲାଗେ ପ୍ରକୃତିରେ ଯେକୌଣସି ବି ଜିନିଷ ଅଛି ମତେ ସବୁ ଜିନିଷ ବହୁ ବହୁତ ମନ ଭରା ଲାଗେ ଆଉ ବହୁତ ମୁଁ ତାକୁ ଉପଭୋଗ ବି କରେ।
ବାହ ଏଟା ବହୁତ ବଢିଆ କଥା। ଆଉ ଜାଣିଛୁ ନା ମତେ ସବୁଠୁ ଭଲ ଲାଗେ ବନ ଜଙ୍ଗ ଗଲ ଏବଂ ଫୁଲ ବଗିଚା। ବଣ ଜଙ୍ଗଲ ଆଉ ଫୁଲ ବଗିଚା।
ଇଏ ତ ବହୁତ ବଢିଆ କଥା ହୁଁ। ହୁଁ ପକ୍ଷୀ ମାନଙ୍କ ମଧୁର ସୁର ପ୍ରକୃତିକୁ ଆହୁରି ସୁନ୍ଦର କରେ ସେଟା କଣରେ ତ ବହୁତ ଦେଖିବାକୁ ମିଳେ ନା।
ହଁ ବର୍ଷେ ପରେ ବର୍ଷା ପରେ ଆକାଶରେ ସାତଟି ରଙ୍ଗର ଇନ୍ଦ୍ରଧନୁ ଥାଏ, ସେଟା ତ ଦେଖିବାକୁ ବୋହୁ ବୋହୁତ ସୁନ୍ଦର ଲାଗେ ଅଲଗା ଅଲଗା ରଙ୍ଗର ଥାଏ ସେଟା ତଳୁ କେମିତି ଗୋଲ ଆକାରରେ ହେଇଥାଏ। ସେଇଟା ତ ଦେଖିବାକୁ ଲାଗେ ଏଇଟା ଆମ ପୃଥିବୀର ଗୋ ଗୋଟେ ଅଂଶ ନୁହେଁ ତ ଅନ୍ୟ ଗ୍ରହର ଗୋଟେ ଅଂଶ ତ ବୋହୁତ ଦେଖିବାକୁ ଖୁବ ସୁନ୍ଦର ଲାଗେ।
ହଁ ଏଇଟା ସତ କଥା ଆଉ ଜାଣିଚୁ ନା ମୁଁ ବି ଛୋଟ ବେଳେ ବୋହୁତ ଇନ୍ଦ୍ରଧନୁ ଦେଖିକି ବୋହୁତ ଖୁସି ହୋଉଥିଲି।
ହୁଁ ରାତିରେ ତାରା ଭରା ଆକାଶ ମଧ୍ୟ ବୋହୁତ ଆକର୍ଷଣୀୟ ଲାଗେ।
ହଁ ଆଉ ଚନ୍ଦ୍ର ଆଲୋକରେ ପ୍ରକୃତିର ସୌନ୍ଦର୍ଯ୍ୟ ଆହୁରି ମଧ୍ୟ ବଢିଯାଏ।
ଗ୍ରୀଷ୍ମ ଦିନରେ ବଡ ଗ ଛ ତଳେ ବସି ଥଣ୍ଡା ପବନ ଖାଇବା ବହୁତ ଭଲ ଲାଗେ।
ହଁ ସତକଥା ଆଉ ଗଛ ଆମକୁ ଛାଇ ଦିଏ ଏବଂ ଗରମରୁୁ ରକ୍ଷା ମଧ୍ୟ କରିଥାଏ।
ବର୍ଷା ସମୟରେ ମାଟିର ସୁଗନ୍ଧ ମୋତେ ବୋହୁତ ଭଲ ଲାଗେ।
ସତକଥା ଏଇଟା ତ ମତେ ବି ବୋହୁତ ଭଲ ଲାଗେ ମୋର ମ ଧ୍ୟ ସେ ସୁଗନ୍ଧ ମନକୁ ସତେଜ କରିଦିଏ।
ଚାଷ ଜମିରେ ସବୁଜ ଧାନ ଗଛ ଦୋଲୁଥିବା ଦୃଶ୍ୟ ଦେଖିଲେ ବହୁତ ସୁନ୍ଦର ଲାଗେ।
ହଁ ଚାଷୀ ମାନଙ୍କର ପରିଶ୍ରମ ଦ୍ଵାରା ଏଇ ସୁନ୍ଦର ଦୃଶ୍ୟ ଗୁଡିକ ଦେଖିବା ପାଇଁ ମିଳିଥାଏ।